ହଁ। କଣ କରୁଚୁ?
ଓ କଣ କରୁଚ? ହାଲୋ।
କଣ କରୁଚୁ?
ଏଇ ଲେଖୁଚି ରିପୋର୍ଟ।
ଆଚ୍ଛା ତମେ ଇଣ୍ଟର୍ନସିପ ସରିଆଉଚି କି?
ନା ସରିବ ମଙ୍ଗଳବାର ଲାଷ୍ଟ ଅଛି।
ୱାଓ ତାହେଲେ କେତେ ଖୁସି ଅଛ?
ହୁଁ ଖୁସି ତ ଏତେ ନାହିଁ ଫେର କଲେଜ ଯିବାକୁ ପଡିବ।
ହଁ ସେଇଟା ତ ଏବେ ଷ୍ଟୁଡେଣ୍ଟ ଲାଇଫ ସେଇଆ ହିଁ କରିବାକୁ ପଡିବ ଆଉ।
ହୁଁ।
ହୁଁ। ଆଉ ସବୁ ଖାଇବା ପିଇବା କଣ କରୁଚ?
ଏଇ ଯାହା ଲଞ୍ଚ କରିଥିଲି ତ ଆଉ ସନ୍ଧ୍ୟାବେଳେ କିଛି ଖାଇନି।
ଲଞ୍ଚ୍ କଣ କରିଥିଲ?
ଲଞ୍ଚରେ ମାଛ ଆଉ ପରିବା ଭିତରେ ମସଲା କରିକି କଣ ତେଲରେ ଫ୍ରାଏ ହେଇଥିଲା ମାଛ ତରକାରୀ ଗରମ ଭାତ।
ତମକୁ ମାଛ କେତେ ଭଲ ଲାଗେ?
ନାଁ ଭଲ ଲାଗେନି।
ତାହାଲେ ତମେ ମୋ ଭଳିଆ ଆଉ। କଣ୍ଟା ଡର ଆଉ।
ଆଜ୍ଞା।
ତାହେଲେ ମାଛରେ ଆପଣ କଣ ଖାଆନ୍ତି ପେଟି ପିସ୍।
ଆଜ୍ଞା।
ଓହୋ। ଆପଣଙ୍କୁ ଆମିଷରେ ସବୁ କଣ କଣ ଭଲ ଲାଗେ?
ଚିକେନ୍। ଅଣ୍ଡା, ଚିକେନ, ଅଣ୍ଡା ଆଉ ଆଉ କଣ? ଆଉ ବେଶୀ ଚିଙ୍ଗୁଡି ହେଲେ ଚଳିବ।
ଓହୋ ଭଲ ଆଉ।
ହୁଁ।
ହୁଁ। ହଉ ଆଜି ଦିନ ରାତି ସବୁ କଣ କରିଚ?
କିଛି ନାହିଁ ଶୋଇ ଶୋଇ ଦିନ ଯାଇଚି ଆଉ।
ଓହୋ କଳିଠୁ ତୁ କଣ ସାଇଡ୍ ଯିବ ନାଇଁ। ଇଣ୍ଟର୍ନସିପ ଯୋଉ ଅଫିସ ଯିବା।
ଆଗେ ଅଫିସ୍ ଯିବି ସେଠୁ କୁଆଡେ ପଠେଇଲେ ଯଦି ଯିବି।
ଓହୋ ଏପର୍ଯ୍ୟନ୍ତ କହିନାହାନ୍ତି କି?
ନା କିଛି ତ ଏପର୍ଯ୍ୟନ୍ତ କଲ୍ ଆସିନି କିଛି ମେସେଜ ଆସିନି।
ହୁଁ।
ଆଉ ଯିଏ ମତେ କୁହେ ସିଏ ଏବେ କଥା ହଉନି ତ ମୋ ସହିତ।
ଆଛା ସେ ଆପଣଙ୍କ ସହ କଥା ହଉନାହାନ୍ତି?
ନା। ଉଁ ସେଥିପାଇଁ ଗଲେ ନିଜେ ବୁଝିବି ଆଉ। ସକାଳ ହଉ। ଭାଇ ମାନଙ୍କୁ ପଚାରିଦେବି ଲିଷ୍ଟରେ ମୋର କୋଉଠି ସାଇଡ୍ ପଡିଚି ସେଇଠିକି ଯିବି ଆଉ।
ହୁଁ।
ହୁଁଁ।
ଆଉ ତମର ନୂଆ ଅଫିସ୍ ଡେକୋରେଟ୍ ସଇଲାଣିି ତ?
କେଜାଣି ମୁଁ ତ ଯାଇନଥିଲି ଲାଷ୍ଟ ଦିନ, ତ ଜାଣିନି କଣ ହେଇଚି କଣ ନାଇଁ।
ଓ।
ଆଉ ତମେ କଣ ଖାଇଚ?
ମୁଁ ଏବେ ତ କିଛି ବି ଖାଇନି। ଛ ଯାହା ଖାଇଥିଲି ଲଞ୍ଚରେ। ଭାତ, ଡାଲମା ଆଉ ପୋଟଳ ଆଳୁ ଭଜା, ପାମ୍ପଡ଼ ଆଉ ଆମ୍ବ।
ହଁ, ଆପଣ ଆମ୍ବ ସବୁଥିରେ ଖାଆନ୍ତି?
ହଁ ହଁ ଆମ୍ବ ସିଜିନରେ ମୁଁ ଭରପୁର୍ ଆମ୍ବ ଖାଏ, ପୁଣି ଗୋଟେ ଖାଏନି ଦିଟା ତିନିଟା ମୋ ମନ।
ଆଚ୍ଛା।
ହଁ, ଖାଲି ଆମ୍ବ ଦେଲେ ଲଞ୍ଚରେ ବି ମତେ ଆହୁରି ଖୁସି।
ହୁଁ।
ହୁଁ। ଏମତି ସବୁ ଆଉ।
ଆଉ ଦିନ ସାରା କଣ କଣ କରୁଚନ୍ତି?
ଦିନ ସାରା କିଛି ଖାସ୍ ହେଇନି, ମୋ ଅ ସହିତ ଟିକେ ଗୋଟେ ବ୍ୟାଡ୍ ନ୍ୟୁଜ୍ ହେଇଯାଇଛି, ଯାହା ଫଳରେ ଦିନ ପୁରା ମନ ଦୁଃଖରେ ଚାଲିଛି ଯେ ଏଇଯାଏଁ। ଏମତି ଆଉ।
ହଁ।
ହୁଁ।
ଆଉ ପରିବାରରେ କଣ ଚାଲଛି?
କଣଟେ?
ଆଉ ବାପା ମମି କଣ କରୁଚନ୍ତି?
ବାପା ମମିଙ୍କର ବି ସେମ୍, ମୋର ଯୋଉ ହାଲ୍ ତାଙ୍କର ବି ବହୁତ ସ୍ୟାଡ୍ ରହୁଛ ଚନ୍ତି, ଆଜି ଦିନ ଏବେ ରହିବୁ ଆମେ ଚାରି ପାଞ୍ଚ ଦିନି ଭଳିଆ ଆଉ। ଆମର ଗୋଟେ ମାନେ ଲାଇକ୍ କ୍ୟାଟ ଗୋଟେ ରଖିଥିଲି, ସେ ଏବେ ପଳେଇଛି ତ କୁଆଡେ ଆମେ ପାଉନୁ ତାକୁ ଟିକେ। ସେଥିପାଇଁ ଘର ଲୋକ ଟିକେ କି ଆମେ ବହୁତ ସ୍ୟାଡ଼ରେ ଅଛୁ ଆଉ। କାଆ ମୁହଁରେ ହସ ବି ନାହିଁ।
ଆଚ୍ଛା।
ହଁ ଅ ଅ। ଭଗବାନଙ୍କ ଦୟାରୁ ପ୍ରେ କରନ୍ତୁ ଟିକେ ମିଳିଯାଉ।
ଆଜ୍ଞା ଠିକ୍ ଅଛି।
ଆ ଆଉ ମୁଁ କିଛି ପ୍ଲାନ୍ କରିବିନି ମୁଁ ଭାବୁଛି, ଏଇ କ୍ୟାଟ ମାନେ ତ ବଫାଦାର ବାହାରୁନାହାଁନ୍ତି। ଡଗ୍ ହେଲେ ବଫାଦାର ବାହାରିବେ କିନ୍ତୁ ଆମେ ଏବେ ରେଣ୍ଟ ହାଉସରେ ରହୁଛୁ ତ, ଏ ଟି ଡଗ୍ ଆଣିଲେ ବି ଆମ ରୁମ୍ ବି ସେମତି ସେପାରେଟ ନାହିଁ। ତ ସେ କୋଉଠି ରହିବ? ସେଥିପାଇଁ ଡଗ୍ ପ୍ଲାନ ତ କରିନୁ, କ୍ୟାଟ ପ୍ଲାନ ଆଉ ମୁଁ କରିବିନି। ଫାଷ୍ଟ କ୍ୟାଟ୍ ଗୋଟେ ରଖିଥିଲି, ସିଏ ବି ଏମତି ହିଁ ସେମ୍ କଲା ଲାଷ୍ଟକୁ ଆମେ ଜାଣିଲୁ କି କୂଅରେ ପଡିକି ମରିଗଲା। ତ ଏଇଟା ବି ଆମେର ଥିଲୁ, ଏତେ ବଡ କଲୁ, ତାକୁ ହେଲ୍ପ ବି କଲୁ ପୁରା ମସ୍ତ୍ ପୁରା ଗୋଲ ଗୋଲ ହେଇଥିଲା। ସିଏ ବି ଆମକୁ ଏବେ ଛାଡିକି ପଳେଇଲା, ତ ମୁଁ ଆଉ ରଖିବିନି ସେଥିପାଇଁ।
ହଁ ହଁ। ତାହେଲେ ଆଉ କିଛି ରଖିବାର ପ୍ଲାନ୍
ଆଉ କଣ ଦେଖିବା ଯଦି ମୋ ମନ ଟୋଟାଲି ଆଉ ଭଲ ଲାଗିଲାନି ଯାଉ ଟାଇମ୍ ପାସ୍ ପାଇଁ କାହାକୁ ଯଦି ଖୋଜିଲି ଅ ଆ ଦେଖିବା ମୁଁ ପ୍ଲାନ୍ ରେ ଠେକୁଆ ନହେଲେ ମୂଷା ଭାବିଚି। ଠେକୁଆ ଆଣିକି ପଞ୍ଜୁରୀରେ ରଖିବି ଆଉ।
ହୁଁ ହୁଁ।
ହୁଁ ତ ଘର ଲୋକ ତ ରାଜି ହେବେନି। ଆଜ୍ଞା
ଠେକୁଆ ରଖନ୍ତୁ ଭଲ ହବ।
ଠେକୁଆ ଭଲ ଯେ ମୁଁ କେତେ ଜଣଙ୍କଠୁ କଣ ଶୁଣୁଛି ଘରେ ଠେକୁଆ ରଖିଲେ ଘର ଭଲ ଯାଏନି। ମାନେ ଠେକୁଆ କଣ କହଁନ୍ତି ଲାଇକ୍ ଅ ଆ ମାନେ ଶୁଭ ନୁହଁ ସେଇ ଟାଇପ୍ସ୍।
ହୁଁ ହୁଁ।
ମୁଁ କଣ କହିବି ସେଥିପାଇଁ ଭାବୁଛି ଆମ ଘର ପାଇଁ ଯଦି ଯଦି କିଛି ଇଏ ହେଲା ଖରାପ କଲା ତ ସେଥିପାଇଁ ଟିକେ ଏପଟ ସେପଟ ଭାବୁଚି ଆଉ।
ଆଚ୍ଛା
ହଁ କିନ୍ତୁ ଯାହା ଗୋଟେ ଆଣିବାକୁ ପଡିବ ମୁଁ ଯାହା ଭାବିଲିଣି। କାହିଁକି ନା ମୁଁ ରହିପାରୁନି। ଆଜି ଦିନଟା ଯାକ ମୁଁ ଏଇ ଘରେ ନାହିଁ। ଯେତେବେଳେ ଉଠିଲିଣି ବାଲ କୁନିରେ ହିଁ ବସିଛି ତ ଦେଖାଯାଉ କଣ ହଉଛି। ଆଉ
ହୁଁ ହୁଁ।
ଆଜ୍ଞା।
ମୂଷାରେ କିଛି ପ୍ରୋବ୍ଲେମ ନାହିଁ ନା କଣ?
ମୂଷାରେ ପ୍ରୋବ୍ଲେମ ନାଇଁ ଯେ ଘର ଲୋକ କଥା ଜାଣିନାହାନ୍ତି। ଟିକେ କେ କେ କେ କେ ହେବେ। ବାପାଙ୍କର ମୋର କିଛି ପ୍ରୋବ୍ଲେମ ନାହିଁ। ମୋ ମାମା ଟିକେ ଇଏ ହୁଏ। ଆଉ ଦେଖିବା ତା ମୁଁ ମନା ମନି କରେ ଯଦି ରାଜି ହେଲା ଦେନ ଗୋଟେ କୋଉଠି ଗୋଟେ କିମିକି ଆଣିଦିବି ଆଉ।
ଆଚ୍ଛା
ହଁ
ଆଉ କଣ କୁହନ୍ତୁ? ଉଁ କାଲିର ପ୍ଲାନ୍?
ପାଲିର ଖାସ ପ୍ଲାନ୍ ନାହିଁ। ମୋ ସାଙ୍ଗ ଯୋଉ ଲିପସା କୁ ତ କହିଛି ମ୍ୟାମଙ୍କ ସହ କଥା ହବ। କାଲି ଆମେ ସାଇଡ କୁ ଯିବୁ ନା ଅଫିସ କାମ ସରିଲାଣି ଯଦି ଅଫିସ କୁ ଯିବୁ। ସେ କ ଥା ହେଲେ ଯାହା କହିବ ସେ ଅନୁସାରେ କରିବୁ ଆଉ।
ହୁଁ ହୁଁ ଏବେ ଅଫିସ କଥା ଭାବନ୍ତୁନି। କାହିଁକି ନା ଲାଷ୍ଟ ଦି ଦିନ ସେ ବାହାରୁକୁ ଯିବା କଥା ଶୁଣିଲେ ଚିଡି ଚିଡି ହୁଅନ୍ତି ତ।
ତ ସେ ଅଫିସ ଏବେ ଟିକେ ଯାଆନ୍ତୁ।
ଆମେ ତାଙ୍କୁ ଅପସନ ଦବୁ ଅଫିସ ବୋଥ ସାଇଟ କାହିଁକି ନା ଏବେ ପ୍ରେଜେଣ୍ଟଲି ଆମେ ଜାଣିଛୁ ଆମର ଅଫିସ ଏମିତି ହେଇଥିଲା ଯଦି ସେମାନେ କିଛି କରିନଥିବେ ତ ଆମେ ଖାଲଟାରେ କାଇହି ବସିବୁ। ଆମ ଲାଷ୍ଟ ଦିନ ଆମେ ସାଇଡରେ କିଛି ଭିଜିଟ୍ କରିଦବୁ। ତ ସେଥିପାଇଁ ଆ ଆଜ୍ଞା ଆମେ ଦୁଇଟା ହିଁ ଅପସନ ଦେଇଛୁ ତାଙ୍କୁ। ମୁଁ ତାଙ୍କୁ ମୋ ସାଙ୍ଗକୁ କହିଛି ସେ ଦୁଇଟା ଅପସନ କହିବ ତ ଦେଖାଯାଉ ମ୍ୟାମଙ୍କ ଉପରେ ଡିପେଣ୍ଡ ଯୋଉଠି କହିବେ ଆମେ ସେଇଠିକି ଯିବୁ ଆଉ।
ଆଛା
ହଁ। ଆଉ ଅଫିସ ରେ ବି ବେଶ କିଛି ଆମ ପାଇଁ କାମ ନଥିଲା ଆମେ ସବୁ ସାରିଥିଲୁ। ଆଉ ଏବେ ତ ଗୋଟେ ଦିନ ପାଇଁ ତ ଥୋଡିନା ଆମ ଆମକୁ କିଛି ଏକ୍ସଲ ବଗେରା ଦେବେ। ଗୋଟେ ଦିନ ଆଉ ରହିଲା ନା ତ ଆମ ପରେ ଆଉ ସେ କାମଟା କିଏ କରିବ ଆଉ କି ତ କେହି ଅଧା କାମଟା କରିବା ପାଇଁ ପିଲା ନାହା ନ୍ତି ତ ସେଥିପାଇଁ ଆମେ ତାଙ୍କ କାଲି ପଚାରିବୁ ଆଉ।
ଉଉଁହୁଁ ହଉ ପଚାର ଆଜିଠୁ ପଚାରି ଦେଲେଣି କାଲି ସ
ମୁଁ ସେଆ ହିଁ ତାଙ୍କୁ ମଶା ସାଙ୍ଗକୁ କହୁଥିଲି। ସିଏ କଣ ବୁଝୁଛନ୍ତି ତାଙ୍କୁ ଜଣାନେ ସେ କାଲି ସଖାଳ ସକାଳ ହଉଛନ୍ତି ସ ଫଳ ହେଲେ ଆମ ମ୍ୟାମ ଟିକେ ଚିଡି ଚିଡି ହଉଛନ୍ତି ସେ ଶୋଇଥାଉଛନ୍ତି ବୋଲି। ମୁଁ ତ ମୋ ସାଙ୍ଗକୁ କହୁଥିଲି ଏବେ ପଚାରିବା ପାଇଁ ସେ ଶୁଣୁନି ମୋ କଥା।
ଆପଣ ପଚାରିଦବେନାହାନ୍ତି।
ନା ନା ଆମ ଭିତରେ ଡିଲ୍ ହେଇଛି ମୁଁ ପ୍ରେଜେଣ୍ଟରେ ପଚାରିବି ସିଏ ମେସେଜ ଆ କଲ ରେ ପଚାରିବ।
ଓହୋ ଡିଲ ଗଜେଇ ଜାଣିଛି।
ଆଜ୍ଞା ମୁଁ ପ୍ରେଜେନ ନାନ୍ ଅଫ୍ ମାମ ଙ୍କୁ ଫ୍ରଣ୍ଟ ରେ ଥିଲେ ମୋର ସବୁ କଥାବାର୍ତ୍ତା ମୁଁ ତାଙ୍କ ସହ କରିଥାଉଛି ଆଉ ଯେତେବେଳେ ମୁଁ ମାନେ ଆମର କି ଦରକାର ଯଦି କଲ ମେସେଜରେ ହେଲା ତ ମୋ ସାଙ୍ଗ କରିବ।
ଆଚ୍ଛା।
ହଁ। ଏୟା ଆଉ।
ଆଉ କୁଆଡେ ଯିବାର ପ୍ଲାନ୍ ବୁଲାବୁଲି।
ଆଉ ତ ଏବେ ଟୋଟାଲି ବୁଲାବୁଲି ନାହିଁ। ମଙ୍ଗଳ ସୋମ ମଙ୍ଗଳ ତ ଇଣ୍ଟର୍ନସିପ୍ ଇଣ୍ଟର୍ନସିପ ସଇଲା ପରେ ତାପରେ ଦେଖାଯିବ କଣ ହଉଛି କଣ ନାହିଁ?
ଆଚଛା।
ହଁ। ଏପର୍ଯ୍ୟନ୍ତ ତ ସିଲାବାସ ବାହାରିନି ଯୋଉ ଯାଏଁ ବାହାରନି ତ ଟି କେ ନେଗ୍ଲେଟ ମୁଁ ରହିଛି। ଯୋଉ ଦିନ ଠୁ ବାହାରିଯିବ ତାପରେ ପୁଣି ଟାଇଟ୍ ହେଇଯିବି ଆଉ।
ଆଚଛା।
ହଁ। ପାଠ ନ ପଢିଲେ ତ ଦୁନିଆରେ କିଛି କରିହବନି।
ଆଉ କିଛି ଏବେ ଦେଖୁଛନ୍ତି କି ଜବ ପାଇଁ।
ଏବେ ତ ଜବ ଦେଖୁଥିଲେ ମୁଁ ଟେନ୍ଥ କ୍ୱାଲିଫିକେଶନ ଏ ପନ କି ଜବ୍ ଆଉ ବାହାରିନି ତ ଏବେ ତ ମୁଁ ରିସେଣ୍ଟଲି ପକେଇଥିଲି ଗ୍ରୁପ ଡି ତା ପାଇଁ ଟିକେ ଟିକେ ମଝିରେ ମଝିରେ ପ୍ରିପେୟାର ହଉଛି। ତା ତ ଏକ୍ଜାମ ଏପର୍ଯ୍ୟନ୍ତ ବାହାରିନି ଅ ଦେଖାଯାଉ କଣ ହଉଛି ଆଉ।
ହଁ।
ଆଜ୍ଞା।
ଆଉ ଆଗକୁ କଣ କରିଆର ପ୍ଲାନ?
ଆଗକୁ ସେଇ ନିଜ ଫିଟନେସ୍ ଫାଷ୍ଟ ବନେଇବାର ଅଛି ମତେ ମୋର ପ୍ଲାନ ଆଗ ଶୁଡ୍ୟୁଲ ସେଇଟା ଅଛି। ଫିଟନେସ୍ ସହିତ ମୋ ଜବ୍ ଯାହାବି ମୁଁ ପ୍ଲେସମେଣ୍ଟରେ ନେଇଥିବି। ତାପରେ ପ୍ଲେସମେଣ୍ଟ ଥ୍ରୁ ରୁ ଯଦି ସେମାନେ ମତେ ରିଜେକ୍ଟ କଲେ ୟାମ ମତେ ପସନ୍ଦ ଆସିଲାନି।
ତ କରିବେନି। କୋଉଠି ନା କୋଉଠି ନେଇଯିବେ।
ନାଇଁ ମୁଁ ଯୋଉ ପ୍ଲେସମେଣ୍ଟ ଥ୍ରୁ ରୁ ଯିବି ତ ସେମାନେ କିଛି ଏକଜାମ କରନ୍ତି ନା ମୁଁ ଶୁଣିଛି ତ ସେମାନେ ତାଙ୍କ ଥ୍ରୁରୁ ଦେଖନ୍ତି।
ଶୁଣନ୍ତୁ। ଆପଣଙ୍କୁ ଯୋଉଟା ଇ ମାନେ ଯୋଉ କମ୍ପାନୀ ଟା ଅଫର ଭଲ ଲା ଗି ବୋହୁତ ସେଇ ପ୍ଲେସମେଣ୍ଟଟରେ ହଁ ବସିବି।
କି ନା କି ସବୁ ପ୍ଲେସମେଣ୍ଟ ରେ ବସି ଯିବେ ସି ଗୋଟେଟେ ଆସନ୍ତି ଖାଲି ନେଇକି ପିଲା ପଳାନ୍ତି। ତାଙ୍କୁ କରକୁ ପଡୁନି ସେ କେମିତିଆ କଣ ସାଲାରୀ ଦିଅନ୍ତି ଖଟାନ୍ତି। ତ।
ତ ଆପଣ ଯଦି ମତେ ସାହାଯ୍ୟ କରିବେ ଭଲ ହବ ଆଉ।
ହଁ ଠିକ ଅଛି ଆପଣ ଖାଲି କମ୍ପାନୀ ନାଁ କହିଦେବେ ମୁଁ ଆପଣଙ୍କୁ ଡିଟେଲସ।
ଆପଣ ତ ମୋର ସେମ କଲେଜ ରେ ପଢିଛ ତ ଆପଣ ଜାଣିପାରିବେନି କମ୍ପାନୀ ଆସିଲେ।
ନା ମୁଁ ଏତେ ଡାଟା ରଖେନି
ଡାଟା ରଖେ ନା ଆପଣ ଠିକ ରଖନ୍ତି କାଇ ମିଛ କହୁଛନ୍ତି ଆଜ୍ଞା।
ହଉ ଠିକ୍ ଅଛି।
ଓ ଆଜ୍ଞା ସତଟା ମାନିଗଲେ ଭଲ ହବ।
ଆଜ୍ଞା।
ଆଜ୍ଞା ମୁଁ ରହୁଛି।
ଆଜ୍ଞା।